ନା। କଣ କରୁଚନ୍ତି?
ଏଇ ଶୋଇଥିଲି ଏବେ ଉଠିକି ବସିଲି ଆଉ।
ଆଉ ଦେହ ପା ଭଲ ଅଛି?
ହଁ ଆଗ ଭଲ ଥିଲା ଏବେ ଟିକେ ଦେହ ଟିକେ ଅସୁସ୍ଥ ରହିଲା ଭଳିଆ ଲାଗୁଚି ଟିକେ ଟିକେ ବେଳେ ବେଳେ। ଚାଲାଚୁଲିଟିଏ ବି କରୁଚି ପାଣି ବାହାର କରୁଛି ଭଲ ରହିବା ପାଇଁ।
ଓହଃ କଣ ଖାଇଥିଲେ?
ଦିନରେ ସେ ଖାଇ ଥିଲି ଆଜି ଛୁଇଁ, କାଙ୍କଡ଼ ଭଜା। ଓଡସ୍ ଓଡସ୍ ବି ଖାଇଥିଲି ଆଉ। ଆପଣ?
ଏଇ ଖାଇଚି ଆଉ ଭାତ, ଡାଲି ଆଉ ହେଲା ତରକାରୀ। କଲରା ଆଳୁ ଭଜା ଆମ୍ବ ବଡ଼ି ଭଜା।
ଭଲ ମେନ୍ ଡିସ୍ ଟେ ଖାଇଛନ୍ତି ଆଉ।
ଆଜ୍ଞା।
ଆପଣ କୋଉଠି ଗାଁରେ ରହୁଛନ୍ତି ନା ବାହାର ସହର ଅଞ୍ଚଳରେ ବାସ କରୁଛନ୍ତି।
ନାଇଁ ଭଡା ନେଇକି ରହୁଥିଲି ତ ଦେହ ପାଇଁକା ଭଡା ନେଇକି ରହୁଥିଲୁ ଏବେ ଟିକେ ଗୋଡ଼ ଭାଙ୍ଗି ଯାଇଛି ତ ଯାହା ହଉ ପଳେଇ ଆସିଛି ଆଉ
ଗୋଡ କେମିତି ଭାଙ୍ଗିଲା
ଗୋଡ଼ ସେଇ ଟିୱଲ୍ ପାଖରେ ଗୋଡ଼ ମୋଡ଼ି ହେଇଗଲା ଏମିତି ହେଲା ପରେ ଟିକଏ ଭାଙ୍ଗିଗଲା ଆଉ।
ଗାଁରେ ଭଲ ଲାଗେ ନା ସେ ବାହାରେ ରହୁଥିଲା ବେଳେ ସେଠି ଭଲ ଲାଗୁଥିଲା।
ପ୍ରୋବ୍ଲେମ୍ ପାଇଁ ଆମେ ଦୁଇ ବର୍ଷ ହେଲା ବାହାରେ ଘର ଭଡ଼ା ନେଇ ରହୁଥିଲୁ। ଆଉ ଗୋଟେ ଝିଅର ସେଇ ଟ୍ରାନ୍ସପ୍ଲାନ୍ କରାହେଲା ତ ପୂର୍ବରୁ ଇନଫେକ୍ସନ ପାଇଁ ଆମେ ସେ ସାତ ଭଉଣୀରେ ରହୁଥିଲୁ ଗୋଟେ ଜାଗା
ଆଚ୍ଛା ଆଚ୍ଛା।
ସେଇଠି ରହୁଥିଲୁ। ଏବେ ବି ରୁମ ଛାଡ଼ିନୁ। ଆଉ ଗୋଡ଼ ମୋଡ଼ି ହେଇଛି ଜିନିଷ ପତ୍ର।
ଏବେ ସେ ଜାଗାଟା ଠିକ ହେଲାଣି ଆସ୍ତେ ଆସ୍ତେ
ହଁ ହେଇଗଲାଣି କିନ୍ତୁ ଚକା ଉପରେ ଚାଲିଛି ଆଉ
ଆଚ୍ଛା।
ଏଇ ମାସ ଚେକଅପ ଥିଲା ଯେ ଯାଇନୁ
ହ ହୁଁ।
ହଁ କଣ କହିଲେ କେତେ ପଇସା କଣ ଖର୍ଚ୍ଚ ହେଉଛିି ତ ଚାଳିଶ ରୁ ପଚାଶ ଭିତରେ ଚାଳିଶ ପଚାଶ ଲକ୍ଷ ର ଭିତରେ ଆମର ଖର୍ଚ୍ଚ ହେଇଗଲାଣି।
ଆଛା ଆଛା ବହୁତ ପଇସା
ବହୁତ କଷ୍ଟ ଭଗବାନ କରନ୍ତିୁ କାହାକୁ ସେ କଷ୍ଟ ନ ଦିଅନ୍ତିୁ।
ଆଚ୍ଛା।
ଆଉ ତମ ଘରେ କିଏ କିଏ ଅଛନ୍ତି
ଘରେ ମୁଁ ରହୁଛି ବାପା ରହୁଛନ୍ତି ସ୍ତ୍ରୀ ଅଛି ପୁଅ ଅଛି ଭାଇ ଭାଇ ବହୂ ଏମିତି ସବୁ ଅଛନ୍ତି ଆଉ।
ଆଉ କଣ କରୁଛନ୍ତି ଆଉ।
ବହୁତ ପଇସା କ ନାଇଁ ସଣ ଆର ଗୋଟେ କଲେଜ ଟେ ଅଛି ସେ କଲେଜରେ ଡାଟା ଏଣ୍ଟ୍ରିରେ କାମ କରେ। ଅଲଗା ଆଉ କିଛି ନୁହେଁ
ବାପା କିଛି କରନ୍ତିନି।
ହଁ ସେ ଘରୋଇ ଚାଷ ଚାଷବାସ ଯାହା କରନ୍ତି ସାରେ ଆଉ ସାଙ୍ଗରେ କିଛି କାମ ନାହିଁ।
ଆଉ କୋଉ କୋଉ ଜାଗାକୁ ଯିବା ପାଇଁ ଭଲ ଲାଗେ
ଏମିତି ତ ଦେଖିଥିଲି ବୁଲିବା ଜାଗା ମତେ ଟିକେ ଭଲ ଲାଗେ ଯିବା ପାଇଁ ପୁରୀ ଶ୍ରୀ ମନ୍ଦିରରେ ଯିବା ପାଇଁ ଭଲ ଲାଗେ ସେ ଜାଗା ତୀର୍ଥ ଜାଗା ହିସାବରେ ଏବଂ ଏମିତି ନନ୍ଦନକାନ ବି ଯାଇଛି ବୁଲିକି ଆସିଛି। ଅଲଗା ସମୟେ ତ ସମୟ ବି ହୁଏନି ସମୟ ହୁଏନି! ଛୋଟ ବଟ କଲେଜ କାମ ଆ ଛୁଟି ସମୟରେ ଉପ ଲାଗି ରହେ, ତେଣୁକରି ଯାଇ ବି ହୁଏନି। ଇଚ୍ଛା ଶକ୍ତି ଥାଏ ଯିବା ପାଇଁ।
ଆଉ କଣ ଖାଇବାକୁ ଭଲ ଲାଗେ ଆପଣଙ୍କୁ।
ଖାଇକି ମତେ ସବୁ। ସାଧା ଜିନିଷ ଅସବୁ ଭଲ ଲାଗେ! ତେଲ ମସଲା ଜିନିଷ ନ ହେଇଥିବା। ସେଉଡା ଭଲ ଲାଗେ ଟିକେ ଅଧିକ। ଝାଲମୁଡିି ଏମତି କି ଚାଟପଟରେ ଝାଲମୁଢି ଭଲ ଲାଗେ। ଏବଂ ଶାଗ ଭଜା ଡାଲି ଗରମ ଭାତ ଦେଶୀ ଖାଲି।
ତମକୁ ବାଡିରେ ଚାଷ ବାସ ଯୋଉ ବାପା କରନ୍ତି କିଛି ଲଗା
ନାଇଁ ନାଇଁ ସିଏ ଓନ୍ଲି ଫର୍ ଖାଲି ଧାନ ଚାଷ ବିଲରେ କରନ୍ତି।ବାଡି ଲଗେଇବାଟା ଏତେ ହୁଏନି। ମୁଁ କିଛି ମାତ୍ରାରେ ଆରମ୍ଭ କରୁଥିଲି। ଏଇ ବର୍ଷ କି ଯେମିତି କି ବାଇଗଣ ଆଉ ବରଗଡି ଟମାଟର ଏଇଠି ଲଗେଇବା କିଛି ମାତ୍ରାରେ ମୁଁ ଆରମ୍ଭ କରିଥିଲି। ତ ବର୍ଷା ଦିନ ଆସିଲାଣିି ସେଇଥିରେ ଧାନ ଚାଷ କରିଯିବାର ଅଛି। ତଳି ତେଣୁକରି ଦେଖିବା କଣ ନୂଆ ଜାଗା କୋଉଟେ ହେଲେ ଛୋଟଟ ଦଣ୍ଡ କରିକି ନିଜେ ଖାଇବା ପାଇଁ କରିବାକୁ ପଡିବ।
ଆଉ ଆପଣଙ୍କର ସେପଟର ଖାଇବା ଜିନିଷ କଣ ଫେମସ୍?
ଯେହେତୁ ଓଡିଆ ଆମ ଏପଟ ତ ଖାଇବାଟ ତ ନିହାତି ପଖାଳ। ମୂଖ୍ୟ ହେଲା ଖାଇବା ଟା ପଖାଳ ଆମର ଖାଇବା। ଏତିକି ଖିଆ ଯାଏ ତା ସହିତ ସେଇ ଶାଗ ଆଳୁ ଭଜା। ନିତିଦିନ ଯାହା ହଉଛି ଏ ଗୁଡା ରେଗୁଲାର ଓଡିଆ ଘରେ। ସେଇ ଟାଇପରେ ଯ ଖାଇବାଟ ହଉଛି। ଆଉ ସାଧାରଣ ଭାବରେ ଯାହାଦ୍ଵାରା ପନିପରିବା ତରକାରୀ ମିଳୁଛି।ସନ୍ତୁଳା
ସେଇଟା ଆପଣଙ୍କର?
ଆମର ଇଆଡେ ଫେମସ ସେଇ ଆମେ ତ ସେଇ ବି ଓଡିଆ କିନ୍ତୁ ଆମର ବି ଖାଇବା ପିଇବା ସବୁ ଉରା। ଟିକେ ଭେଜ ନନଭେଜ ଦି ପ୍ରକାର ବି ମିଶିକିରି ହୁଏ ସବୁବେଳେ।
ହଁ ନାଇଁ ନନଭେଜ ରହୁନି ନନଭେଜ ରହୁଛି।କିନ୍ତୁ ସାଧାରଣ ଉପରେ ଭେଜଟା ଟିକେ ଭଲ ରହୁଛି ଆଉ ସମସ୍ତଙ୍କ ମନ ତ ଏକା ନଥାଏ ଘରେଧର ମୋର ଇଛା ଥିବ ଭେଜ ରେ କିନ୍ତୁ ମିସେଶରେ କି ପୁଅର ଇଚ୍ଛାଥିବ ନନ୍ ଭେଜରେ। ତାଙ୍କୁ ତ ପୁଣି ଦେଖିବାକୁ ପଡେ।ନିଜ କଣ୍ଟ୍ରୋଲକୁ ମାରିକି ତାଙ୍କୁ ପୁଣି ଦେବାକୁ ପଡେ। ସେମିତି ହୁଏ ଆଉ ନିଜ ନିଜ ସ୍ଥିତିରେ ରେ ସମସ୍ତ ସମସ୍ତଙ୍କ ସମାନ ଭାବ ନେଇ ଚାଲିବାକୁ ପଡ଼େ।
ହଁ।
ଆଉ ଆପଣଙ୍କର କଣ କରନ୍ତି ସବୁ ଘରେ?
ମୁଁ ତ ହାଉସ୍ ୱାଇଫ ଆମ ବାବୁ ଯିଏ ସେ ଅଚ୍ଛ ସେମତି ଆମର ବର୍ତ୍ତମାନ ଆମେ ନିଜର
ଆଚ୍ଛା।
ଦୋକାନ ଆମର ଗ୍ରୋସରି ଦୋକାନ ଆଉ ଅଲଗା ମୋର ସେ ଦେଢଶୁର ଆମ ଜଏଣ୍ଟ ଫ୍ୟାମିଲି। ସିଏ ହେଲେ ଆମର ବିଜିନେସ ତ ସିଏ କୁକୁଡ଼ା ଫାର୍ମ କ
ଆଉ ହେଲା ହେଉଛି ଟ୍ରାକ୍ଟର ଅଛି।
ଆମର ଗୋଟେ ଦୋକାନ ଆମ ଏତ ଜଏଣ୍ଟ ଫ୍ୟାମିଲି। ଯେହେତୁ ସେମାନଙ୍କର ସେଇଆ ସଂସ୍ଥା। ଜମି ବାଡି ଅଛି ଚାଷ ଆମେ ସବୁ କାଟିକି ଦେଇଦଉଛି ଆଉ
ଆଉ ଭାଗ ହୋଉଛି ଶାଶୁ ଦେଇଦଉଛନ୍ତି ନାଇଁକି?
ଆଉ ରଜର କେମିତି କଣ କଲେ କେମିତି କଣ ଭଲ ଲାଗିଲା ଆପଣଙ୍କର ସେପଟେ
ରଜ ତ ଗାଁ ଗହଳି ଯେହେତୁ ଆପଣ ଗାଁରେ ବି ରହୁ ଛନ୍ତି ଗାଁ ବାସିନ୍ଦା ହେଇକି ଆପଣ ଜାଣିଥିବ ରଜର ପରମ୍ପରା ଗାଁ ପ୍ରତି କେତେ ବୋମୋହିତ। ବହୁତ ଲୋକଙ୍କର ଆଶା ଭରଷା ଥାଏ ରଜ ଦିନ। ଯେମିତି କିି ରଜ ରଜର ସ୍ପେଶାଲ ରଜ ଦୋଳିଠୁ ଆରମ୍ଭ କରି ରଜର ସେଇ କ୍ଷିଲପାନ ଏବଂ ଘରେ ଘରେ ପରିଚିତ ସେ ପିଠା ଯୋଉଟା କି ଚକୁଳି। ତାର ସ୍ଵାଦ ତା ସହିତ କିଛି ଲୋକଙ୍କର ତ ସଂକ୍ରାନ୍ତିରେ କିଛି ଲୋକ ନନଭେଜ ଖାଉ ଛନ୍ତି କିଛି ଭେଜ ବି କରୁଛନ୍ତି। ନନଭେଜରେ ବେଶିକାଲି ମଟନ କଳଉଛନ୍ତି କି ନହେଲେ ଚିକେନ କରୁଛନ୍ତି। ଆଉ ଭେଜରେ ତ ସାଧାରଣତଃ ମଟର ତରକାରୀ।
ଆଉ ଆପଣଙ୍କର ପୁଅ ପାଠ ପଢ଼ିଲାଣି?
ଆଜ୍ଞା?
ଆପଣଙ୍କ ପୁଅ ପା
ହଁ ପୁଅ ଉଁ କ୍ଲାସ ଫୋର ଏବେ ପଏ ତା ନୂଆଟା ହୋଉଚି ଶିଶୁମନ୍ଦିର ସେ ଗାଁରେ ହିଁ ଅଛି। ବର୍ତ୍ତମାନ ଷ୍ଟାଣ୍ଡାର୍ଡ ଅଛି ସ୍ତିତି ଅଛି ପଢୁଚି ତା ନିଜ ଇଚ୍ଛା ଅନୁସାରେ ପଢୁଛିି ଏତେ ଦବାବ ଦଉ ଦୋଉନୁ ଛୋଟ ଛୁଆ ଆଜି ନାଇଁ କାଲି ସେ ନିହାତି ବି ଭଲ କରିବ।
ହୋଉ ସେ ତାଠୁ ଅଧିକ ଆଶା ଆମ ଆଶାଟାକୁ କହିକି ଆମର ଯେତିକି ଏ-ବର୍ତ୍ତମାନ ଏକ୍ସଟେନସ୍ ଅ ଛି ଏହାକି ନୁହେଁ କି ତାକୁ ଆମେ ଜବରଦସ୍ତ ଠେଲିବା କି ନାଇଁ ତୁ ସେତିକି ଜିନିଷ କରିବାର ଥିଲା। ସେଟା ଆଶା କରିବା ଠିକ ନୁହେଁନା ତା ଏଜ ଅନୁସାରେ ସେ ପୁଣି ସେ ତା ଅନୁସାରେ ସେ ଗ୍ରୋ କରୁଛି।
ଆପଣ ଯୋଉ ବାହାରେ ରହୁଛନ୍ତି ଫ୍ୟାମିଲି ନେଇକି ରହୁଛନ୍ତି ନା
ନାଇଁ ନାଇଁ ନାଇଁ ମୁଁ ଗାଁ ଏ ଗାଁରେ ଏ ପରିବାର ସବୁ ଗାଁରେ ରହୁଛନ୍ତି। ଗାଁରେ ରହୁଛି।
ହୁଁ ଛୋଟ ପିଲାଟେ ତା ଏଥିରେ ସେ ଯେତିକି ଇଏ କରିକି ଆଣିକି ଯିବ ଯିଏ ତା ଏଜେ ହେଲେ ସେ ଆପେ ଅଟୋମେଟିକି ସେ
ବୁଝେ ନାଇଁ ଆମେ ହଁ ହଁ ପଢାପଢି ଯେତିକି ଅଛି ଠିକ ଅଛି କାହିଁକିନା ଆମେ ତାଠୁ ଅଧିକ ଆଶା କରିବାଟା ଏଟା ତା ଉଚିତ ହବନି କାରଣ ତାଙ୍କ ବୟସ ଅନୁସାରେ ସିଏ ନିଜେ ହିଁ ଇମ୍ପ୍ରୁଭମେଣ୍ଟ ହୋଉଚି ନା। ଆମେ ଯେହେତୁ ବଡ ହେଇଯାଇଚେ ସେଇ ଜିନିଷଗୁଡା ଆମକୁ ସହଜ ଲାଗୁଛି କିନ୍ ତାହା ଲେବୁଲରେ ସେଟା ତାକୁ କଠିନ ହିଁ ଲାଗୁଥିବ ତାକୁ ଟାଇମ ଦବାକୁ ପଡୁଚି।
ତଥାପି ବାପା ମାଆ ଅଛନ୍ତି କଣ ଅଧିକା ଏକ୍ସପେକ୍ଟେଡ ହେଇ ଏକ୍ସପେକ୍ଟ କରୁଛନ୍ତି ଏ ସେଇଟା କରିପାରିଥାନ୍ତା ସେଟା ଇଏ ହେଇଥାନ୍ତା କିନ୍ତୁ ସେ ଛୋଟ ଛୁଆର ବୁଝିବା ଦରକାର ସେ ସମୟରେ।
ଆଉ ଆପଣଙ୍କର ପାଗ କେମିତିକା କଣ ଅଛି ସେଠି?
ହଁ ପାଗ ତ ବେସିକାଲି ଖରା ଆଜି ଡେ ଟାଇମଟା ପ୍ରବଳ ଖରା ଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଟିକିଏକି ହାଲକା କୋହଲା ପାଗ କରିକି ଏମତି ସୂର୍ଯ୍ୟ ଢଳିି ଆସିଲା ପରେ ଆଉ ଗୋଟେ ଲାଗେ ପୂର୍ବ ଅପେକ୍ଷା ଟିକେ ଭଲଅଛି। ଆପଣଙ୍କ ସେପଟେ?
ସେଇ ସଖାଳୁକୁ ଟିକେ ଥିଲା ଖରା କରଥିଲା। ତାପରେ ହେଲା ଦିଟା ପରେ ଟିକେ ପାଗ ଟିକେ କୋହଲା ପାଗ ଅଛି ଆଉ।
ପରେ ଠିକ ହଁ କଲେ ସମ୍ଭାଳି ହୋଉଛି।
ଆଉ ଆପଣଙ୍କୁ କଣ ହୁଏ। ଆଗେ ଆପଣ ରଖନ୍ତୁ ଆଉ କେତଳେ କଥା ହବା ଆଉ।